ହାଲୋ! ହଁ, ନମସ୍କାର ମ୍ୟାଡ଼ମ୍ ଆଜ୍ଞା, ଆଜ୍ଞା।
ଆଜ୍ଞା, ଆପଣ କଣ କାମ କରୁଥିଲେ?
କିଛି ନାହିଁ ମ୍ୟାଡ଼ାମ ଏମିତି ବସିଥିଲି, ଆପଣ କଣ କରୁଛନ୍ତି?
ମୁଁ ଏଇ ଟିକେ ରୋଷେଇ କାମ ସାରୁଥିଲି ଆଉ।
ଆଜ୍ଞା, ତ ଖରା କେମିତି କଣ ଅଛି ଏବେ?
ହଁ, ଖରା
ଖରା ତ ବହୁତ ଜୋରେ ହଉଛି, ଆଜ୍ଞା। ହାଲୋ! ହାଲୋ! ମ୍ୟାଡାମ ଆପଣଙ୍କୁ ମୋ ଭଏସ୍ ଶୁଭା ଯାଉଛି।
ଇ ଆପଣଙ୍କ ସହିତ ଟିକେ ଆଜି
ଆଜ୍ଞା।
ଅଂଶୁଘା ଅ ଅଂଶୁଘାତ ବିଷୟରେ ଆଲୋଚନା କରିଥାନ୍ତି। ଆପଣ ମୋ କଥା ଶୁଣୁ ପାରୁଛନ୍ତି, ଆପଣ ଶୁଣି ପାରୁଛନ୍ତି?
ଆଜ୍ଞା, ଏବେ ଭଏସ୍ ଶୁଭୁଛି, ଆଜ୍ଞା ଏବେ ଭଏସ୍ ଶୁଭିଲା।
ଆଜ୍ଞା, ଆଜ୍ଞା, ମୁଁ କହୁଥିଲି କି ଏଇ ଯୋଉ ଖରା ଅତ୍ୟାଧିକ ହଉଛି ନା ଆପଣ ବାହାରେ ବେଶୀ ବୁଲାବୁଲି କରୁଛନ୍ତି କି?
ଆଁ ନା ମ୍ୟାମ୍ ଘରୁ ତ ବାହାରି ହିଁ ହଉନି ଯୋଉ ଭଳିଆ ଖରା ହଉଛି। ତ ଯେତେବେଳେ ସକାଳେ ଜଳଖିଆ ଆଣିବାର ଥିଲା। ତ କେତେ ସାଢେ ସାତେଟା ଭିତରେ ଯାଇକି ବାହାରୁ ଜରଖିଆ ନେଇକି ପ ଜଳଖିଆ ନେଇକି ପଳେଇ ଆସୁଛୁ। ଆଜି ତ ସକାଳ ପାଞ୍ଚଟାରୁ ଉଠିଲା ବେଳକୁ ପୁରା ବାହାରେ ପୁରା ଫର୍ଚା, ଏତେ ଫର୍ଚା ଯେ ଯିଏ କହିବ ମାନେ ଆସି ସାତଟା ଆଠଟା ଟାଇମ ହେଲାଣି ବୋଧେ। ତ ଖରା ଏଇ ବର୍ଷ ତ ବହୁତ ପ୍ରବଳ ହଉଛି।
ଆଜ୍ଞା, ମୁଁ କହୁଥିଲି କି ମ୍ୟାଡ଼ମ ଆମେ ସିନା କିଛି ଲୋକ ଅଛନ୍ତି ଧର ଯୋଉଁମାନଙ୍କ କତିରେ ପଇସା ଅଛି, ସେମାନେ ଧର ଆମେ କହିବା ଆମେ ଏସି ତଳେ ବସିବା କି ଫ୍ୟାନ୍ ତଳେ ବସିବା। ଉଁ ବାହାରକୁ ବାହାରିବାନି ଖରା ଅତ୍ୟଧିକ ହଉଛି, ହେଲା କି?
ଆଜ୍ଞା।
ମୁଁ କହିବା କଥା କି ଯୋଉମାନେ ଧର କୃଷକ ମାନେ ହେଲେ
ଆଜ୍ଞା।
ହଁ, ହେଲେ ହେଲା କି ସେମାନଙ୍କୁ ତ କାମ କରିବାକୁ ପଡେ ନା, ଆଉ ସେମାନେ କଣ କି ଯଦି ଆମେ ପରିବାର ପ୍ରତି ପୋଷଣ କେମିତି ହବ? ତାଙ୍କୁ ତ କାମ କରିବାକୁ ପଡିବ, ଅ ତ ଅ ଅତ୍ୟଧିକ ଖରା ଯେତେବେଳେ ଚାଳିଶ ଡିଗ୍ରୀ ହଉଛି ସେମାନେ ବିଲରେ କାମ କରୁଛନ୍ତି ଉଁ କୃଷକ ମାନେ। ତା ସହିତ ଯେତେବେଳେ ରାଜମିସ୍ତ୍ରୀ ମାନେ ମଧ୍ୟ ସେମାନେ ମ ଧ୍ୟ ଖ ଅତ୍ୟଧିକ ଖରା ବେଳେ ବି ମଧ୍ୟ କାମ କରୁଛନ୍ତି। ତ ସେମାନଙ୍କୁ ଆ ଆପଣ କଣ କହିବେ, କେମିତି କଣ ଖରାରୁ ରକ୍ଷା ପାଇବା ପାଇଁ ଉଁ କଣ କଣ ସବୁ ଉପାୟ କରିବାକୁ ପଡିବ, ସେ ସବୁ ବିଷ କଣ କହିବେ ଆପଣ?
ଆଜ୍ଞା ତ ଫାଷ୍ଟ କଥା ହେଲା ଯୋଉମାନେ ବିଲରେ କାମ କରୁଛନ୍ତି ତ ଯେମିତି ତି ଆମେ ଆମ କାମ କରିକି ହଛ ହଁ ଯେମିତି ଆମେ ଆମ କାମ କରିକି ଆମ ପରିବାର ଚଳେଇଥାଉ ତ ସେମିତି ବିଲରେ ବି ଯୋଉମାନେ କାମ କରୁଛନ୍ତି ସେମାନେ ବି ତାଙ୍କ ପରିବାର ଚଳେଇବା ପାଇଁ ସେମାନେ ବି କାମ କରୁଛନ୍ତି ତ ସେ ତ ସେମାନେ ତ ଆମେ ଯେମିତି ଘରେ ବସିକି କି ଅଫିସ ରେ ବସିକି କାମ କରୁଛେ ତ ସେମାନଙ୍କର ସେଇଭଳି କାମ ନୁହେଁ ନା ତ ସେ ଯେତେବେଳେ ଖରାପ ତାରାରେ ବିଲରେ କାମ କରୁଛନ୍ତି ତ ସକାଳୁ ତାଙ୍କୁ ଯେମିତି ଦହି ପଖାଳ ହଉ କି କିଛି ନହିଁ କି ପଖାଳ ଟପ ଟାଇପ ର ଖାଇକି ବିଲକୁ ଯିବାଟା ଉଚିତ କାହିଁକି ନା ସେଇଟା ପୁରା ପେଟ ଥଣ୍ଡା ମୁଣ୍ଡ ଥଣ୍ଡା କରିଥାଏ ତାପରେ ବିଲରେ କାମ କରିସାରିଲା ପରେ ଯେତେ ହେଲେ ଖରା ଭଳି ଟାଇମ ଟା ହିଁ ବହୁତ ମାନେ ଦିଟା ତିନିଟା ଯୋ ବହୁତ ଖରା ହଉଛି ସେଇ ଟାଇମ ଟା ଟିକେ ତାଙ୍କର ଖାଇବା ଟାଇମ ଟା କରିକି ତ ଟିକେ ରେଷ୍ଟ ହିଁ ନିଅନ୍ତୁ ଗଛ ତଳେ ବିଲ ତ ବିଲ ପାଖରେ ତ ଘର ନଥିବ ନା ତ ଗଛ ତଳେ ଟିକେ ଆରାମ ନିଅନ୍ତୁ ବିଶ୍ରାମ କରନ୍ତୁ ତାପରେ ତାପରେ ତାଙ୍କ ବିଲ କାମ ଯାହା କରିକି ସନ୍ଧ୍ୟା ବେଳକୁ ଘରକୁ ଫେରନ୍ତି ତ ଠିକ ଅଛି ଆଉ ବାକି ରହିଲା ଯୋଉ ଶ୍ରମିକ ମାନେ କହୁଛନ୍ତି ଯୋଉ ଲେବର ମାନେ କହୁଛନ୍ତି ତ ସେମାନେ ବି ଖରା ତରାରେ ତ କାମ କରୁଛନ୍ତି ତ ସେମାନେ ବି କେତେବେଳେ କାମ କରୁଛନ୍ତି ତାଙ୍କର ଦଶଟାରୁ ଯେ କେତେବେଳେ ବି ଟାଇମ ହଉ ଦଶଟାରୁ କି ତାକୁ ଗୋଟେ ଯାଏ କରନ୍ତୁ ତାପରେ ଗୋଟେ ହଉ କି ଦିଟା ଦି ଦିଟାରୁୁ ତିନିଟା ହଉ ସେମାନେ ବି ସେମତି ଖାଇ ପିଇକି ଟିକେ ଆରାମ କରିବା ଦରକାର ନହେଲେ ଏଇ ଯୋଉ ଭଳି ଖରା ହଉଛି ଏଇ ବର୍ଷ ତ ଏଇ ଟାଇମରେ ବାହାରେ କାମ କଲେ ବହୁତ ମାନେ ବହୁତ ଦେହ ଖରାପ ହବ ଏମିତିରେ ବି ଅଂଶୁଘାତରେ ଲୋକ ପଡୁଛନ୍ତି ଯୋଉମାନେ ଖରା ତରା ରେ ଦେଖୁଥିବେ ଯୋଉମାନଙ୍କ ପାଖରେ ଉ -ଗାଡି ବ୍ୟବସ୍ଥା ନାହିଁ ସବୁ ଆଜ୍ଞା
ହଁ ମୁଁ କହିଲି କି ଅଂଶୁଘାତରେ ଏଇ ଦୁଇ ଚାରି ଦିନ ତଳେ ହବ କି ଜଣେ ଶିକାର ହେଇଥିଲେ କଣ କି ତାଙ୍କୁ ହଠାତ୍ ତାଙ୍କର ମୁଣ୍ଡ ବୁଲେଇଲା ଦେହ ଥରିଲା ଏମିତି ଯେତେବେଳେ ହଠାତ ହେଲା ତାଙ୍କୁ କଣ କଲେ ନା ସାଙ୍ଗେ ସାଙ୍ଗେ ଗଛ ତଳକୁ ସନ ନେଇକି ଆସିଲା କ ଟିକେ ହେଲା କି ତ ଛାଇ ଜାଗାକୁ ଆଣି ପ୍ର ଥମେ ତାକୁ ଟିକେ ଲେମ୍ବୁ ପାଣି ଦେଲେ ପିଇବା ପାଇଁ ଆପଣ ଚାହିଁଲେ ଓ ଆରଏସ୍ ବି ଦେଇପାରିବେ
ଆଜ୍ଞା ଆଉ ଆଜ୍ଞା ବ ଆଜ୍ଞା ଓଦା ଗାମୁଛା ହଉ କି କପଡା ହଉ ତ ସେଇଠି ସାଙ୍ଗେ ସାଙ୍ଗେ ଓଦା କରି ତାଙ୍କ ମୁଣ୍ଡରେ ପକେଇଦେବେ ତାଙ୍କୁ ଯେମିତି ଆରାମ ମିଳିବ ଥଣ୍ଡା ମିଳିବ ଆଜ୍ଞା
ହଁ ଆଉ ତାପରେ କଣ କଲେ କି? ତାଙ୍କୁ ଫାଷ୍ଟ ଆ ଆମର ଯୋଉ ପାଖରେ ଯୋଉ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଥିଲା ଚିକିତ୍ସାଳୟ ସେଠିକି ନେଇଗଲେ ତ ସେଠିକି ନେଇକି ତାଙ୍କୁ ଯେମିତି ଆମର ଅ ମାନେ ଚିକିତ୍ସାଳୟରେ ଯୋଉ ସବୁ ଚିକିତ୍ସା ଯେମିତି ଉପଚାର କରିବା କଥା ତାକୁ ସବୁ ଅ ଟିକେ ଖରାରୁ ଟିକେ କମ୍ ମାନେ ବାହାରକୁ ବାହାରିବା ଉଚିତ ଯୋଥି ପାଇଁ କି
ଆଜ୍ଞା ଅତ୍ୟାବଶ୍ୟକ ଥିଲେ ଆଜ୍ଞା ଆଜ୍ଞା ଅତ୍ୟାବଶ୍ୟକ ଥିଲେ ଖରା ଖରା ବେଳେ ଯଦି ଅତ୍ୟାବଶ୍ୟକ ପଡୁଛି ତ ବାହାରକୁ ଯିବ ତ ଅ ଥାରେ ଯେତେବେଳେ ଅଯଥାରେ ବି ଲୋକ ବାହାରେ ବୁଲାବୁଲି କରୁଛନ୍ତି ନା ତ ସେମତି ତେ ବୁଲାବୁଲି କରିବା କଥା ନୁହେଁ ଏଇ ଖରା ଟାଇମ ରେ ହିଁ ତ ଖରା କମ ତ ବାହାରକୁ ବାହାରିଲେ ଚଳିବ କିନ୍ତୁ ଯଦି ଦରକାର ପଡୁଛି ତାହେଲେ ବାହାରକୁ ଯାଆନ୍ତୁ ନହେଲେ କିଛି ଯିବା ଦରକାର ନାହିଁ ଅଯଥାରେ ଲୋକ ବି ପ୍ରାୟ ଆଜିକାଲି ତ ଦେଖୁଥିବେ ଆ ଗଛ ବି ବହୁତ କମ ସଂଖ୍ୟାରେ ଅଛି। ତ ଗଛ କାଟିକି ହିଁ ଆମର ରୋ ରାସ୍ତା ଆଜ୍ଞା
ଗଛ ତ ବହୁତ କମ ସଂଖ୍ୟାରେ ଅଛି।
ଆଜ୍ଞା
ତାପରେ ଗଛ ଗୁଡିକ ଯୋଉ ସବୁ ଅଛି ବି ଲୋକମାନେ କଣ କରୁଛନ୍ତି। ତାକୁ କାଟି ଦଉଛନ୍ତି ଯୋଉଟା ଆମର ଯୋଉ
ଆଜ୍ଞା ଆଜ୍ଞା ଆଉ ମେନ୍ ତ ହେଲା କଣ କହିଲେ ଯୋଉ ରାସ୍ତା ତିଆରି ରାସ୍ତା ତିଆରି କରୁଛନ୍ତି ଗଛ କାଟି କେତେ ଲକ୍ଷ ଗଛ କାଟିକି ରାସ୍ତା ତିଆରି କରୁଛନ୍ତି। ତ ଯେହେତୁ ରାସ୍ତା ରାସ୍ତା ସାଇଡ ରେ ଗଛ ଥିବା ନିହାତି ଦରକାର।
ଆଜ୍ଞା ଆଜ୍ଞା
ଆଜ୍ଞା।
ହଁ ସେଥିପାଇଁ କି ଆମେ କହିବା କି? ଏ ସମସ୍ତି ଙ୍କୀ ଟିକେ ଅ ଅଂଶୁଘାତ ରଖିବା ପାଇଁ ବାହାରକୁ ହଁ ଉଁ ନ ବାହାରିବା ଦରକାର ଟିକେ ଅତ୍ୟଧିକ ମାନେ ଆବଶ୍ୟକ। ଅନୁଯାୟୀ ବାହାରିବା ଦରକାର ଆଉ ଗଛ ମଧ୍ୟ ଆମେ ଲଗେଇବା ଉଚିତ।
ଆଜ୍ଞା ରୋଡ ସାଇଡ ରେ ହିଁ ଗଛ ଲଗେଇବା ଉଚିତ୍ ରାସ୍ତାରେ କିଏ ବି ଧର ଯାଉ ଥାନ୍ତି ଗାଡି ନେଇକି ବି ଯାଉଥାନ୍ତି ଆଜ୍ଞା।
ଆଜ୍ଞା ଟିକେ ହାଲୁକା ବସ୍ତ୍ର ବି ଟିକେ ପିନ୍ଧିବା ଉଚିତ ଟିକେ ଗରିଷ୍ଠ ଭୋଜନ ଯୋଉଟା କୁହନ୍ତି ଯୋଉଟା ଗରିଷ୍ଠ ଭୋଜନ ହେଲେ ଆମର ସେଇ ମାନେ ମାଛ ହେଲା କି ମାଂସ ହେଲା। ସେସବୁ ର ଟିକେ ମାନେ ଅତ୍ୟଧିକ ପରିମାଣର ଖାଦ୍ୟ ସେବନ ନ କରିକି ଟିକେ
ଆଜ୍ଞା
ଆବଶ୍ୟକ ଅନୁଯାୟୀ ଆମେ ସେ ସବୁ ଜିନିଷ ଗରିଷ୍ଠ ଭୋଜନକୁୁ ଖାଇବା ଦରକାର।
ଆଜ୍ଞା କି ଖରାରେ ଯେତେବେଳେ ଆଜ୍ଞା ହଁ।
ହୁଁ କୁହନ୍ତୁ କୁହନ୍ତୁ।
ହଁ ମୁଁ କହିଲି ଖରାରେ ବି ଯେତେବେଳେ ବାହାରୁଛନ୍ତି ପୁରା ଗାଠ ରଙ୍ଗର ବି ଗଟରେ ପୋଷାକ ପିନ୍ଧିକି ବାହାରିବା କଥା ନୁହଁ ଯେତେ ହାଲକା ରଙ୍ଗ ହବ କି ହାଲୁକା ପୋଷାକ ସୂତା ବସ୍ତ୍ର ସେସବୁ ପିନ୍ଧିକି ବାହାରକୁ ଯିବାଟା ବି ଠିକ।
ହଁ ଆଉ ଯିବା ସମୟରେ ଥଣ୍ଡା ପାଣି ଆମେ ନବା ଦରକାର। ଛତା ହେଲା ଓଦା ଗାମୁଛା ହେଲା।
ଆଜ୍ଞା।
କି ତ ସାଙ୍ଗରେ ନ ଆଉ ମ୍ୟାାମ ଆପଣ କେବେ ଦେଖିଛନ୍ତି କି? ଆପଣଙ୍କ ଅ ପା ଘର ପାଖା ପାାଖି ନଜରରେ କେତେବେଳେ ଏମିତି ଲୋକ କିଏ ଅଂଶୁ ଭାତ ର ଶିିକରିଛନ୍ତି।
ଅଂଶୁଘାତରେ ସେମିତି ଦେଖିନି କିନ୍ତୁ ରୋଡ ଆକ୍ସିଡେଣ୍ଟ ହେଇଥିଲା ତ ଯେତେବେଳେ ବି ଖରାରେ ଏଇ ଖରାରେ ବି ହଠାତ୍ ମୁଁ ଦ-ଦେଖିଲି ରୋଡ ଆକ୍ସିଡେଣ୍ଟ ଯେତେବେଳେ ହେଲା ବାଇକ୍ ଦିଟା ବାଇକ୍ ଧକ୍କା ହେଇଗଲା ତା ଭି ତରେ ଜଣଙ୍କର କିଛି ହେଇନି ଯିଏ ଆଉ କିନ୍ତୁ ଯା-ଯାହାଙ୍କ ଦେହର ଗାଡି ଧକ୍କା ହେଇଥିଲା। ତାଙ୍କ ଦେହରେ ପୁରା ପୁରା ସେ ହଠାତ ଯେତେବେଳେ ଗାଡି ଧକା ହେଲା ସେ ଗାଡିରୁୁ ପଡୁ ପଡୁ ହିଁ ପୁରା ବେହୋସ ହେଇଗଲେ। ଯୋଉ ଭଳି ଖରା ହଉଛି ଆଉ ଏମିତି ଆକ୍ସିଡେଣ୍ଟ ହେଲା ବେଳକୁ ପୁରା ସେନ୍ସ ରହୁନି। ତ ସେ ପୁରା ବେହୋସ ହେଇକି ପଡିଗଲେ ତାଙ୍କୁ ଗୋଟେ। ସେ ରୋଡ ସାଇଡ ରେ ତ ଆଉ କିଛି ନାହିଁ ନା ତ ତାଙ୍କୁ। ଅ ଗଛ ତଳକୁ ନେଇକି ତାଙ୍କୁ ବସେଇଲେ ତାଙ୍କୁ ନେଇକି ବସେଇଲେ ତାପରେ ପାଣି ହେରି ତାଙ୍କୁ ମାରିକି ହୋସକୁୁ ଆଣିଲେ। ତାପରେ ତାଙ୍କୁ ପାଣି ବୋତଲ ଦେଲେ ସେ ପାଣି ପିଇଲେ ତାପରେ ତାଙ୍କୁ ଆମ୍ବୁଲାନ୍ସ ସାଙ୍ଗେ ସାଙ୍ଗେ ଡ ହେଲା ସେଠାକାର ଯେତିକି ଲୋକ ଥିଲେ ତ ତାଙ୍କୁ ସାହାଯ୍ୟ କଲେ ଆମ୍ବୁଲାନ୍ସ ଡକା ହେଲେ ଆମ୍ୱୁଲାନ୍ସ ତାଙ୍କୁ ନେଇକି ମେଡିକାଲ ଗଲେ।
ଆଜ୍ଞା ଯାହା ଆମର କି ପ୍ରାଥମିକ ହଅ ଡାକ୍ତରଖାନାକୁ ସେଇ ସବୁ ଜିନିଷ କୁ ପ୍ରଥମେ ନିଶ୍ଚହା ହଁ ତ ଲକ୍ଷଣ ଯେତେବେଳେ ଆମକୁ ହିଁ ଦେଖାଯିବ ନାଇଁ କି?
ଆଜ୍ଞା।
ଆଜ୍ଞା। ଆଉ ମ୍ୟାଡାମ୍ ଆପଣଙ୍କ ହଁ ସହିତ କଥା ହେଇକି ମତେ ବୋହୁତ ଭଲ ଲାଗିଲା। ମୁଁ କୋହୁଥିଲି କି ମ୍ୟାଡାମ୍ ଆଉ ଆପଣଙ୍କ ଘରେ
ଆଜ୍ଞା।
ସେ ଏମିତି ଦୁଇଟା ରୁ ତିନିଟା ହୋଉ କି କିମ୍ବା ଏଗାରଟା ରୁ ଗୋଟେ ଭିତରେ ହୋଉ ବାହାରକୁ କେବେ ବାହାରିଲା ବେଳେ ଆପଣ ତାଙ୍କୁ ମନା କରନ୍ତି? କି ଖରା ସମୟ ଅତ୍ୟଧିକ ଖରା ହୋଉଛି। ଆପଣ ଯାଆନ୍ତୁନି କି ସାଙ୍ଗରେ ଗଲା ବେଳେ ପାଣି ବୋତଲ ନେଇକି ଯାଆନ୍ତୁ।
ଆଜ୍ଞା ଆଜ୍ଞା ତ ଆମର ଅଛି ଆଜ୍ଞା ତ ବ ଦୋକାନଟେ ବି ଆମର ଦୋକାନଟେ ଆମ ଘର ଆଗରେ ଅ ଛିମ୍ ଘର ଆ ଘର ଠାରୁ ଟିକେ ଦୂର ହବ। ତ ସେଠିକି ମୁଁ ମମି କି ଥରେ କହିଲି କି ମମି ମୁଁ ଯାଉଚି ଆଇସ୍କ୍ରିମ ଟେ ନେଇକି ଆସ ଚି ମମି କହିଲା ନାନା ଖରାରେ ଯିବା କିଛି ଦରକାର ନାହିଁ ତ ଆଉ ଟିକେ ଯାଉ ଟିକେ ଛାଇ ହୋଉ ଯିବୁ। ନହେଲେ ମୋ ଯୋଉ ଭଳି ଖରା ହୋଉଛି ମୁଣ୍ଡ ତ ବୁଲେଇବ। ଘର ପାଖ ହଉ ପଛକେ ବି ତଥାପି ତ ମନା କଲା ମମି ଛାଡିବାକୁ।
ଆଜ୍ଞା ଆଜ୍ଞା ମ୍ୟାଡ଼ାମ ଆପଣ ହଁ କୁହନ୍ତୁ?
ଆଜ୍ଞା ତ ମ୍ୟାଡ଼ାମ ମୁଁ ଆପଣଙ୍କୁ ଆଉ ଟିକେ ପ ଆଉ କେବେ କଲ୍ କରିବି ତ ଏବେ ଟାଇମ୍ ହେଇଗଲାଣି ନା ତ ରହିଲି। ଆଜ୍ଞା ମତେ ବି ବୋହୁତ ଭଲ ଲାଗିଲା ରହିଲି ଆଜ୍ଞା।
ମୁଁ ହେଲେ ପୁନର୍ବାର କଲ୍ କରିବି ଆଉ।
ଆଜ୍ଞା।
ମୁଁ ରଖୁଚି।